ହ
ଭାଇ ବିଜି ଅଛନ୍ତି ଭଲ ଅଛନ୍ତି।
ହ୍ୟାଲୋ ହଁ ସୁତ୍ରୟ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି। ଆପଣ କେମିତି ଅଛନ୍ତି ଆଉ ଘରେ ସମସ୍ତେ କେମିତି ଅଛନ୍ତି। ଘରେ ସମସ୍ତେ କେମିତି
ଭଲ ସମସ୍ତେ ଭଲରେ ଅଛନ୍ତି।
ସବୁ ଭଲ ଆଉ ଖାଇବା ପିଇବା ସବୁ ସଲିଲାଣି କି
ନାଇଁ ଖାଇବା ତ ଖାଇନି ଖାଇବାକୁ ଯିବି ଆଉ ଟିକେ ଗଲେ ଆଉ। ଆଉ ତମେ ଖାଇକି ବସିଛ ନା କଣ।
ନାଇଁ ନାଇଁ ଆମେ କୁଆଡେ ଖାଇପାରୁ ଆମ କୁଆଡେ କେତେ ଟାଇମ ହଉ ହେବି ଆଉରି ଏପଟ ସେପଟେ ଏପଟ ସପଟେ ଆଉ ଆଉ କୋଉଠି ଡ୍ୟୁଟି ରେ ଥିଲେ ନା କଣ।
ହଁ ହଁ ଡୁଟି ରେ ଅଛି ଏବେ ଆଉ ଖରା କେତେ ଜୋର ହଉଛି ଆଉ ବାହାରକୁ ବାହାରି ହଉନି ପ୍ରବଳ ଖରାପ।
ହଁ ପରା ହବ ଖରା ତ ଖରା ଦେଖିର୍ଛ୍ତି ନାାଇ କେମତି କ୍ଲାଇମେଟ ହଉଚି। କାଲି ଏମିତି ବର୍ଷା ହେଇଥିଲା ଭାଇ ଜାଣିଛ କି ନାଇଁ।
ହଁ।
କାଲି କାଲି ଏମିତି ବର୍ଷା ହେଇଥିଲା କୁହନି କାଲି ଗୋଟେ ଯାଇଥିଲେ ଗୋଟେ ଫିଲ୍ ଫ ଯେ ପାଇଁ। ହୁଁ କେତେଠାରୁ କେତେ ଟେ କେତେ କଣ। ହଁ ଭାଇ କୁହ ନି କାଲି। ଏବେ ବି ଦେଖ ବର୍ଷା ହଉଛି ଭାଇ ଦେଖ ତ। ଖରା ବର୍ଷା ଦିଟା ଯାକ ସେ ହଉଚି ଜାଣିପାରୁଛ। କିଏ ଏଇଟା ଗୋଟେ ଜାଣିଛ କି ନାଇଁ ଗୋଟେ। ଖରା ଯୋଉ ପଟେ ହଉଥିବ ତାର ଅପୋଜିଟ ଡାଇରେକ୍ସନ ରେ ଇନ୍ଦ୍ରଧନୁ ହୁଏ ଏ ବିଷୟରେ ତମେ ଜାଣିଥିବ।
ହଁ ଜା
ଖରାର ଅପୋଜିଟ୍ ଡାଇରେକ୍ସନରେ ତାର ଇନ୍ଦ୍ରଧନୁ।
ଖରା ଖରା ବେଳେ ମାଙ୍କଡ ମାନେ ଯଉ ଡାଳରେ ବସିଥାନ୍ତି। ଟିକେ ଉଁ ବର୍ଷା ଟିକେ ଓଦା ହେଇକି ନା ଯାଆନ୍ତି ଖୁସି ରେ ଡିଅନ୍ତି।
ସେ ମାଙ୍କଡ଼ ମାନଙ୍କର ଲାଞ୍ଜଟା ଖିଚି ଦେଲେ ଭଲ ହବ ବୋଲି ଭାବୁଥିବୁ। ନାଇ।
ତୁ କହିବୁ ମା
ହଁ ସେ ଏଠି ଥିଲେ ଇଏ ହବ। ଆଉ ଭାଇ ରୋଷେଇ ଟା କେମିତି ପଡୁଛି? ହୁଁ ହୁଁ ଆଉ ଖାଇବା କେମ ମୁଁ ମୁଁ କହୁଥିଲି ଖାଇବା କେମିତି କଣ କରୁଛ ଭାଇ ରୋ ରୋଷେଇ କରିକି ଖାଉଛ କି ହୋଟେଲ ରୁ ଆଣିକି ଖାଉଛ?
ମୁଁ ଆରୀ ଆରି ବିଷୟରେ ତୋ ଶହ କଥା ହଉ ରୋସେଇ କରିକି ଖାଉଚି ଯେ ଆକଚୁଲି ଟିକେ ଉଁ ସମୟ ନାହିଁ
ଓହୋ ନାଇଁ ଆଉ ଗୋଟେ କଥା କହୁଥିଲ ଆଜି କଣ କିଏ ଘର ଲୋକ କିଏ ଆସିବେ ବୋଲି କହୁଥିଲ ତ? ଆସିଥିଲେ କି ନାଇଁ କି କାକା କି କିଏ?
ହଁ ଆସିଥିଲେ ଆଉ ସିଏ ଏମିତି ଆଉ।
ନମସ୍
ହଁ ସେଥିପାଇଁ ଟିକେ ପ୍ରୋବ୍ଲେମ ହେଉଛି ବୋଧେ ତାଙ୍କର ଜେଜେ ବାବା ନା ମରିଗଲା
ହୁଁ ହଁ ଭାଇ।
ଗ୍ୟାସ ଖାତା ଦେଖିଛୁ ନା ଗୋଟେ
ହଁ ଭାଇ ଟିକେ ଭାଇ ତମର ସାଉଣ୍ଡ ଟା ଟିକେ ଇଏ ହଉଛି ଇକୋ ଇକୋ ହଉଛି। ଇକୋ ମାନେ ଟିକେ ହଁ। ହଁ ଏବେ ଆସିଲା ଏବେ ଆସିଲା କ୍ଲିୟର ହେଲା। ଏବେ କ୍ଲିୟର ଏବେ କ୍ଲିୟର ହେଲା ହଁ ଏବେ କ୍ଲିୟର ହେଲା ଭାଇ ହୁଁ।
ହଁ ସେଇଟା ଟିକେ ଅସୁବିଧା ହଉଛି ଆଉ ବାହାରେ ବର୍ଷା ହଉଛି ତ ଟିକେ। ମାନେ ମାନେ ସାଉଣ୍ଡ ଟା ଶୁଭୁନି ଆଉ। ଆଉ କଣ ଆଉ ତମର ଘରେ କେମିତି ଭାଉଜ କେମିତି ଅଛନ୍ତି ଭଲ ଅଛନ୍ତି?
ହଁ ସେମାନେ ବହୁତ ଭଲ ଅଛନ୍ତି ଆଉ ଗୋଟେ ତମକୁ ଖୁସି ଖବରଟା ବି କହିବା ପାଇଁ କହୁଥିଲି ସେଇଟା ମୁଁ ସସ୍ପେନ୍ସ କରିକି ରଖୀଥିଲି।
ହଉ ହଉ କହିବ କହିବ ସରପ୍ରାଇଜ ରଖିଛ ଯଦି ପରେ କହିବ ଆଉ।
ହଁ ସେଟା ସରପ୍ରାଇଜ ରଖିଛି ଯଦି ଜାଣିବା ପାଇଁ ଚାହୁଁଚ ବୋଲେ। କହିଦଉଛି ସେଟା କିନ୍ତୁ ତମେ ସରପ୍ରାଇସ ସିକ୍ରେଟ ରଖୁବ କାହାକୁ କହିବନି କିନ୍ତୁ।
ନାଇଁ ନାଇଁ ପରେ କହିବ ପରେ କହିବ ଭାଇ ପରେ କହିବ ଏବେ କୁହନି ଏବେ କୁହନି।
ହଉ ହଉ ଠିକ ଅଛି ହଉ ଯେବେ ସେବେ ସରପ୍ରାଇ ହେଲି ହଁ ଆଉ ମୁଁ କଣ କହୁଥିଲି କି ଆଉ।
ମଜା ଲାଗନ୍ତା ନାଇଁ।
ହୁଁ ବର୍ଷା ଟାଇମ ରେ ବାହାରେ ବୁଲାବୁଲି କଲେ ବହୁତ ମଜା ଲାଗିବ। ତାପରେ ନାଇଁ ସେ। ଗଛ ତାପରେ ଏ ବର୍ଷା ଟା ଗୋଟେ କିଛି ନହେଲେ ଭଲ ଲାଗୁଛି। କିନ୍ତୁ ଯୋଉ କାଲି ଯୋଉ କଣ୍ଟିନିଓସଲି ଯୋଉ ବର୍ଷା ହଉଥିଲା ଆମେ ଯୋଉ କାମ ଯାଉଥିଲୁ। ସେଇଟା ପାଇଁ କାଲି ପ୍ରବଳ ଭିଜିଛୁ କାମ ବି ଠିକ୍ ସେ ହେଇପାରିଲାନି। ଖରା ବର୍ଷା ଖରାରେ ଖଟିକି କାମ କ-କରିକି ଆସିଲୁ ଠିକ। ଗାଁ ରୁ ଘରକୁ ଯିବା ବାଟରେ ହିଁ ପ୍ରବଳ ବର୍ଷା ଭିଜି ଗଲୁ କାଲି ସେଥିପାଇଁ କାଲି ଯାଇ ହେଲା
ହଁ ହଁ।
ଅଫିସ ଯାଇହେଲାନି ପୁରା ଭିଜିକି ସାରଙ୍କ ପରମିଟ୍ ମାଗିକି ଟିକେ ରହିବାକୁ ପଡ଼ିଲା ଆଉ। କାଲି ଜର ବି ହେଇଯାଇଥିଲା ଭାଇ କୁହନି ଏୟୀ ଖଜୁରୀ ଗଛ ଜଗୁଛ ନାଇଁ ବେ?
ନାଇଁ ବେଶୀ ଭିଜାଭିଜି ହେଲେ ମେଡିସିନ ଫେଡିସିନ ଖାଇଦବ। ହଁ ତ ଜର ହବ ଆଉ କାଲି କହୁଥିଲ ଜଙ୍ଗଲକୁ ଯାଇଥିଲ କଣ କଣ ଦେଖିଲ ସବୁ କଣ କଣ କୋଉ ଜିନିଷ ଦେଖିଲ ଜଙ୍ଗଲରେ?
କାଲି ଭାଇ ଦେଖିଲୁ କାଲି କାଲି ଦେଖିବା ପୂର୍ବରୁ ଆମେ ପହର ଦିନ ସେ ଗାଁକୁ ଯାଇଥିଲୁ। ଭିଜିଟ କରିଥିଲୁ ସେଟା ମିଟିଂ କରନା ହେଲା। ମିଟିଂ କରାହେଲା ପରେ କେତେ କଣ ପ୍ଲାନିଂ ହେଉଛି ଆମର ସୁପ୍ରିୟ ଭାଇ ଯିଏକି ଆମର ଟିମ୍ କୋଡିନଟର ଏ ସରି ଡିଷ୍ଟ୍ରିକ୍ଟ କୋଡ଼ିନେଟର ସେ ବି ଆସିଥିଲେ ହେଲା ଠିକ୍ ଅଛି ବୁଝିପାରିଲେ? ସେ ବି ଆସିଥିଲେ ପୁରା ବୁଝାବୁଝି କଲେ କେମିତି ଡାଇରେକ୍ସନରେ କାମ ହେବ ଆଉ ଗୋଟେ ମିଥୁନ ଭାଇ ବୋଲି ଗୋଟେ ଜମିସାର ଟେ ସେମିତି ସେ ବି ଆସ ତେବେ କାମ କୋଉ ଭଳିଆ ହେଲା ସେ ବିଷୟରେ ପ୍ଲାନିଂ ଉପରେ ବୁଝା ବୁଝି କଲେ ବୁଝାବୁଝି କରିସାରିଲା ପରେ ଗାଁ ମାନେ ବି ସମର୍ଥନ ହେଲେ ସମର୍ଥନ ହେଲା ପରେ ଆମକୁ କାଲି କହିଲେ ଡିମାର୍କସନ ମାନେ ତାଙ୍କର ଯୋଉ ଜଙ୍ଗଲଟା ଇଏ କରିବେ ସେଟା ପାଇଁ ଆମେ କାମରେ ଗଲୁ ଗଲା ପରେ ମୁଁ ଭାବୁ ଛୋଟ ଗାଁଟା କିଛି ନାହିଁ ଗୋଟେ ଅଧଘଣ୍ଟା ଘଣ୍ଟାଟେ ଭିତରେ ସରେଇଦେବ ସରେଇ ଦେଇକି ପଳେଇ ଆସିବୁ। ଭାଇ ଆମେ ଯାଇଛୁ କଣ ସେ ଗାଁକୁ ପଷିବୁ କଣ ଷ୍ଟାର୍ଟିଂ ରୁ ହିଁ ପାହାଡ ପାହାଡ ବି ବହୁତ ହାଇଟରେ ପାହାଡ ସେ ଆମେ ଯାଇଥିଲୁ ଆମେ ରିଜର୍ଭ ପାଉଟିରେ ଖୋଯିବା ପାଇଁ ଦେଖିଲା ବେଳକୁ ସେଟା ରେଭେନ୍ୟୁ ଭିତରେ ହିଁ ସେ ପାହାଡ ଦିଟା ଅଛି। ତ ସେ ପାହାଡ କ୍ରସ କରିକି ପାହାଡକୁ ସେ ତାର ସନ୍ଧି ଯେଉଁ ଆମ କହୁନଥାଏ ଆମ କାମର ଗୋଟେ ସନ୍ଧି ପଏଣ୍ଟ ଗୋଟେ ରହୁଛି ସେ ସନ୍ଧି ପଏଣ୍ଟରେ ଯାଇକି ଦେଖିଲୁ ସେଠୁ ଦେଖିଲା ପରେ ବି ବହୁତ ଦୂର ଥିଲା ବହୁତ ଦୂର ଥିଲା ସେ ପାହାଡ ଚଢିଲା ପରେ ପାହାଡ ଡାଉନ ପରେ ତାଙ୍କର ଗୋଟେ ସନ୍ଧି ଥିଲା ଗାଁ ସନ୍ଧି ଥି ଦି ଯୋଉ ପଡୋଶୀ ଗାଁ ଥିଲା। ସେ ସନ୍ଧିକୁ ଖୋଲି ଆମର ନୂଆ ପିଲାଟା ଯିଏ ନୂଆ ନୂଆ ଜଏନ୍ କରିଥିଲେ ସେ କିଛି ଜାଣି ପାରୁନଥିଲେ ତ ସେଠୁ ସେଠୁ ଆପ୍ଲିକେସନ ଯେତେବେଳେ ଦେଲି ତାଙ୍କେ ଷ୍ଟାର୍ଟିଂ ରୁ ଗୋଟେ ଦିଟା ମିଷ୍ଟେକ୍ କରି ଦେଇଥିଲେ। ମିଷ୍ଟେକ୍ ମାନେ ହଉଛି ତାଙ୍କ ଆପ୍ଲିକେସନ ମୁଁ ତାଙ୍କୁ ଶିଖେଇଥିଲେ ସେ ବୁଝି ପାରୁନଥିଲେ ପ୍ରୋସେସଟା। ତ ତାଙ୍କୁ ଟିକେ କହିଲାରୁ ସେଠି ଟିକେ ଲେଟ୍ ହେଇଗଲା ସେ ଟାଇମ ଆଉ ତାପରେ ସେ ଜାଗାରେ ପର୍ଟିକୁଲାର ନେଟ ପାଉନଥିଲା ଆମେ ଅଫଲାଇ ମାରିଲେ କିନ୍ତୁ ନେଟରେ ଅପଲୋଡ଼ କରିବା ପାଇଁ ହେଟା ତ ଟାଇମ ହବନା। କିନ୍ତୁ ସେ ଯୋଉ ଯିଏ ନୂଆ ଜମି ସତେ ଯିଏ ଆମର କାମ କରୁଛି ହଁ ସେଇଟା ତ ସତ କଥା କିନ୍ତୁ ଆପଣ ଅଫଲାଇନ ବି ଧରିକି ଯାଇଥିଲୁ। କିନ୍ତୁ ଆମର ଯୋଉ ନୂଆ ଜମି ସେଠି ସେ ତାର ଟିକେ ଆଗ୍ରହୀ ବେଶୀ ଅଛି କାମ ଉପରେ ତାର କାମ ଉପରେ ଦେ ସିନସିଓର ଯେତେ ଦେଖିଲି ମତେ ଖୁସି ଲାଗିଲା ଗୋଟେ ଜିନିଷ ଗୋଟେ କାମ କଲେ ତାଙ୍କେ କିଛି ନହେଲେ ଧରି ପାରୁଛନ୍ତି ଆଉ କଥାଟାକୁ ବୁଝି ପାରୁଛନ୍ତି ସେ ଜିନିଷଟା ବହୁତ ଖୁସି ଲାଗିଲା। ତ ତାଙ୍କୁ ସିଏ ଶିଖେଇଲାରେ ମତେ ବି ଟିକେ ହୁଁ କିଛି ଜାଣିବାକୁ ମିଳିଲା ଜାଣିକି ତାପରେ ଆଉ ଗୋଟେ କଥା ଆମେ ସ୍କେଚମେପଟା କାଲି ଭୁଲି ଯାଇଥିଲୁ। ହଁ ଜଙ୍ଗଲ ଭିତରେ ଦେଖେଇବ। ଜଙ୍ଗଲ ଭିତରେ ତ ଆମର ଜାମୁ ଦାମୁକୋଳି ଗଛ ଗୋଟେ ଦିଟା ଥିଲା ଭାଇ। ତାପରେ ଜାମୁକୋଳି ଗଛ ପରେ ତାଙ୍କେ ଗୋଟେ କାଲି କହୁଥିଲେ ଗୋଟେ ଗଛ ଉପରେ ଗୋଟେ ଡିସକସନ୍ କରୁଥିଲ ଗାଁ ଲୋକମାନେ ସେ ଗଛଟା ସେ ଗୋଟେ ପୋକର ନାଁ ତ ମୁଁ ମନେ ପଡୁନାହିଁ ସେ ଗୋଟେ ପୋକଟେ ଗୋ ଟେ ଚେର ଭଳିଆ ହେଇଥିବ। ଏତେ ଲମ୍ବା ହୁଅ ସେ ଚେର ଭଳିଆ ସେ ପୋକ ଟା ଜଣା ପଡିବ ନାହିଁ ଯେଟେ ପୋକ କି ଚେର ବୋଲି। ସେ ଚେର ସେଟା ଯଦି ସେ ଗାଈ ମାନେ ଯଦି ଖାଇଦେବେ ସେ ଗାଈ ଟା ମରିଯିବ ସେ ଉପରକୁ ଗାଁ ବାଲା କିଛି ସେ ଗୋଟେ କୋଇଲ ଆଉ ଗୋଟେ ଔଷଧ ଗଛ ବି ଦି ତିନିଟା ଥିଲା। ସେଟା କାଲି ଆମେ ଦେଖିଲୁ ଔଷଧିୟ ଗଛ ଦି ତିନି ଟା ଥିଲା ଜାମୁ ଥିଲା ତାପରେ ତାଙ୍କର କହିବାକୁ ଗଲେ ଆଉ ବିଭିନ୍ନ ଗଛ ଥିଲା ଟିକେ କାଲି ଠିକ୍ ସେ ମନେ ପଡ଼ୁନଥିଲା କାହିଁକି ନା ହୁଁ। କେମିତି କାମଟା ସରେଇ ଦେଇକି କେମିତି ପଳେଇ ଆସିବୁ ଘରକୁ ଆମକୁ ସେଇ ଟେନ୍‌ସନ୍‌ ରେ ଥିଲା। ତ ଗୁଡ଼ାଏ ଗଛ ଉପରେ ଡିସ୍କସନ୍ କରୁଛନ୍ତି ଆଉ ଗୋଟେ କଥା କହିବାକୁ ଗଲେ ଗାଁ ଲୋକ ମାନେ ତାଙ୍କର ଯୋଉ ମେପସରେ ଯେତେ ଜାଗା ଯିବା କଥା ସେ ରାସ୍ ତା ଜାଣି ପାରିଲେ ନା କିନ୍ତୁ ଆଜି କାଲିକା ଦୁନିଆରେ ବୟୋଜ୍ୟେଷ୍ଠ ଲୋକମାନେ ଯେତିକି ଜାଣିଚନ୍ତି ଆଜି କାଲିକା ଲୋକମାନେ ସେତିକି ଜାଣିପାରୁନାହାନ୍ତି। କାଲି ସେଥିପାଇଁ କରାହେଲା ଯେ ଗାଁର ମୁଖ୍ୟ ଲୋକମାନେ ବଡ଼ ବଡ଼ ବୟୋଜ୍ୟେଷ୍ଠ ବୃଦ୍ଧ ବ୍ୟକ୍ତି ରହିବା ନିହାତି ଦରକାର। କାହିଁକି ନା ସେମାନେ ହିଁ ଜାଣିଥିଲେ। କାଲି ଆମେ ମେପ୍ ନେଇନଥିଲୁ କିନ୍ତୁ କାଲି ତାଙ୍କର ହିଁ ଭରସାରେ ଆମେ ସବୁ ରାସ୍ତା ନାଇଁ। ସହଜ ହେଲା ନହେଲେ ବହୁତ କଷ୍ଟ ହେଇଥାନ୍ତା ଯଦି ଗାଁର ସେ ବାପା ମାନେ ମା ମାନେ ଯଦି ନଥାନ୍ତେ ଏମିତି ଚାଲିଛି ଭାଇ ଆଉ କାମ ଆଉ।
ହୁଁ ଆଉ କିଛି ଖାଇବାକୁ ମିଳିଲା କି ନାଇଁ ଜଙ୍ଗଲରେ ଯେମିତି ଜାମୁ ଦି
ହଁ ଏଇଟା ଏଇଟା ଗୋଟେ କଥା ହଁ ଖାଇବାକୁ ମିଳିଲା ହଁ ସେ ଭାଇ ଗୋଟେ ବହୁତ ଭଲ ଭାବରେ କାମ ସରିଲା କାମ ସରି ସାରିଲା ପରେ ତାଙ୍କେ ଭାତ, ଡାଲମା, ଆଳୁ ଭଜା କରିଦେଇଥିଲେ। ଆଳୁ ଭଜା କରିଦେଇଥିଲେ ବହୁତ ବଢିଆ ଫ୍ୟାମିଲି। ପୁରା ଖରାରେ ଖରା ର ଝାଳ ମାରିକି ଆଇକି ସେ ଯୋଉ ଖାଇବା। ପୁରା ଅମୃତ ଭଳିଆ ଲାଗିଲା। କାହିଁକି ନା ଝାଳର
ତା ପରିଶ୍ରମ କରିକିନା ଆସିଲା ପରେ ଯୋଉ ଭୋକ ଟା ହୋଉଥିବ ନା କି?
ହଁ-ହଁ-ହଁ ସେଇଟା ନାଇଁ ସେଇଟା ସ୍ପେସିଫିକ୍ ଗାଁ ରେ କରାହେଇନଥିଲା। ଆମ ଦି ଜଣଙ୍କ ପାଇଁ ହିଁ ଗୋଟେ ଘରେ କରାହେଇଥିଲା ସେ ମାନେ ହଁ ଆଉ ଗୋଟେ ତାଙ୍କେ ଚମ୍ପେତ ଦେଲେ ଆମ୍ବୁଲ ଦେଲେ ତାଙ୍କେ ନିଜେ ଜାଚିଲେ। ଆମେ ନେବେନି ଭାବୁଥିଲୁ କିନ୍ତୁ ନିଜେ ଯାଚିଲେ ଆଉ। ଆଉ ଭାଇ
ଆଚ୍ଛା।
ଆପଣଙ୍କର କଥା କୁହନ୍ତୁ। ଆପଣଙ୍କର କେମିତି କାଲି ସଫର୍ଟା ଭଲ ରହିଲା?
ନାଇଁ ମୁଁ ତ କାଲି ବର୍ଷାରେ ମୁଁ ବି ଭିଜିଛି ମୁଁ ବି ଯାଉଥିଲି ଅଫିସ୍ ତମର ଗୋଟେ ଜାଗାରେ ତ ଉଦା ହେଇକିନା ଆସଥିଲି ପୁରା ରେନିକୋଟ୍ ଥିଲା ବୋଲି କିନ୍ତୁ ଏବେ ନହେଲେ ପୁରା ଓଦା ହେଇଯାଇଥାନ୍ତି।
ହଁ ପରା ସେଥିପାଇଁ ଏବେ ଜଣା ପଡୁଛି ତମେ ଏଇ ନା ମୁଁ ମିଶିକି ସବୁ ଥଣ୍ଡା ହେଇଯାଇଛି ମତେ ମେଡିସିନ ଫେଡିସିନ ଖାାଉ ଭଲସେ ରୁହ। ହୋଉ ବୋଉ ମେଡିସିନ ଖାଅ ଭାଇ ଭଲସେ ରୁହ ଟିକେ। ଦେହ ସୁାସ୍ଥ କଲେ ଆକୁ ଭଲ ହବ।
ତ କଥା
ହୋଉ ଭାଇ ଠିକ୍ ଅଛି ଟାଇମ୍ ତ ହେଇଗଲାଣି। ହୁଁ ଟାଇମ୍ ତ ହେଇଗଲାଣି ରଖିବା ବୋଲି ଭାବୁଚେ। ହୋଉ ରଖୁଚି ଭାଇ ଖାଇବା ଟାଇମ୍ ହେଇଗଲାଣି।
ହଁ-ହଁ।